ହଁ ଭାଇ ସୁପ୍ରଭାତ।
ହଁ ଭାଇ ଶୁଭ ସକାଳ ଶୁଭ ସକାଳ। ଆଉ ସକାଳ ହେଇକି ଅଛି ସାଢେ ଏଗାରଟା ଟାଇମ ହେଲାଣି।
ହଁ ଆଉ ତ ଅଧଘଣ୍ଟା ଅଛି ନା ଆଫଟରନୁନ ହବାକୁ।
ଆଉ ଯୋଉ ବା ମଧ୍ୟନ୍ନ ଟାଇମ ହେଇଯିବ।
ହଁ ମଧ୍ୟାହ୍ନ ଟାଇମ ହେଇଯିବ ଆଉ ଅଧଘଣ୍ଟେ ରହିଛି ତେତିଶ ମିନିଟ୍ ଆଉ।
ଆଉ କଣ ଶୁଣୁଥିଲି କଣ ବର୍ଷ ଲାଷ୍ଟଟ ଆଡକୁ କଣ ବାହା ହବ ବୋଲି।
ହ୍ନୁ ହ୍ନୁ ନାଇମ କିଏ କହିଲା ମିଛା କଥା।
ଏବେ ହବନି?
ନାଇଁ ନା ପିଲା ଗାଁରେ ମିଛା ଗୋଟେ ହାୱ କରିଦଉଛନ୍ତି ଆମ ତ ଖାଇବି ବୁଲିବୁ ଆଉ କଣ କଲେ ସିନା ବାହା ହେବୁ। କଣ କରିଆ।
ଆଉ କଣ ଚାକିର ବାକିରି କିଛି ହେଇପାରିନି ଇ ଯାକେ।
ନାଇଁ ଚାଲିଛି ବୁଝାବୁଝି ଚାଲିଛି ଦେଖ କଣ ହଉଛି ଆଉ। କେତେବେଳେ ହଉଛି କଣ ନାଇଁ ଆଉ।
ଆଉ ତାହେଲେ କେବେ ତାହେଲେ ବାହାଘର ଆଉ ଚାକିରି ହେଲା ପରେ ଯାଇକି ବାହାଘର।
ହଁ।
ଚାକିରୀ ପାଇଁ ବର୍ଷରୁ ଚାଲିଛି ପ୍ରିପସନ।
ହଁ ସେଇଭଳିଆ ଚାଲିଛି ଏବେ ଆଗ ଅପେକ୍ଷା ଟିକେ କମ ଆଉ।
ଆଗ ଅପେକ୍ଷା କମ ପ୍ରସ୍ତୁତି?
ହୁଁ।
ଆଗ ଅପେକ୍ଷା କଣ କରୁଛ ଯେ କେମିତି ଚାକିରି ହବ।
ଆଉ କଣ ତମ କଥା ଆଉ କଣ?
ଆମର କଣ ଚାଲିଛି ଖଟ ଖାଅତ ଆଉ ଚାକିରି ତ ଆମ ଭାଗ୍ୟରେ ନାହିଁ ଆଉ କଣ କରିବା।
କଣ କାମ ଚାଲିଛି?
ମୁଁ ଏବେ କାମ କରୁଛି ବା
କଣ ବାହାରେ ନା କୋଉଠି?
ନା ବା ମୁଁ ଆସିଥିଲି କାଲି ଗୋଟେ କୁଣିଆଘର ଆସିଛି ଯେହେତୁ ପିଲାମାନେ କାମ କରୁଛନ୍ତି ଆଉ। ସାଇଡ ବାଲାଙ୍କୁ ଛାଡି ଦେଇକି ଆଇଛି କାଲିଠୁ ଆଉ।
ନାଁ ମୁଁ କହିଲି ଓହୋ କାମ ତାହେଲେ ବାହାରେ ଚାଲିଛି ମୁଁ ହେଇଆକୁ ପଚାରୁଥିଲି ମୁ କହିଲି ବାହାରେ କାମ କରୁଛ କି ଗାଁରେ କୋଉଠି।
ନାାଇ ଆମ ବାହାରେ କାମ ହଉଛି ଭୁବନେଶ୍ୱରରେ।
ହ କାମ କେମତି କଣ ଚାଲିଛି?
କାମ ସହେ ସହେରେ ଚାଲିଛି ମ କାମ ଢିଲା ନାଇଁ।
ପିଲା କେତେ କଣ ରଖିଛ?
ପିଲା ଅଛନ୍ତି ତିନିଟା ପିଲା ଅଛନ୍ତି।
ହୁଁ ଆଉ ତିନିଟା ପିଲା ରଖିଛନା ଗୋଟେ। ତାହେଲେ ବି ପଇସା ପତ୍ର ତାହେଲେ ବି ହଉଥିବ ଆଉ ନାଇ କି?
ପଇସା ତ ଟିକେ ହଉଛି ଯେ ମେନ କହଣ ପିଲା ମାନ ବି ଆଜିକାଲି ବହୁତ ତେଲ ମାରକୁ ପଡୁଛି।
ହୁଁ।
ଆଜି ମୋର ଏଇଟା ନାଇଁ କାଲି ମୋର ଆଡଭାନ୍ସ ଦରକାରେ କାଲି ଏବେ ଗୋଟେ ପିଲାପା କହିଲା ମୁଁ ଯିବି କଣ୍ଡିସନରେ ପିଲା ହେଇଯିବ କହିଲା ମୁଁ ଯିବି ବୋଲବମ ହଉ କି ନହଲେ ଡାକିବନି ଆଉ ମତେ ଚାଳିଶ ହଜାରେ ମୁ ଗାଡ଼ି କିନିବି।
ଏ ସଳା।
ପଇସା ଚାଲିସି ହଜାରେ ବାହାରିବନି। କହିଦେବୁ କହିଦେବୁ ଆଡଭାନ୍ସ ନେବି। ନହଲେ ମୁ ଆସିବିନି କାମ କରିବିନି।
ଏ ସଳା କେତେ ଟଙ୍କା ତାର ଅଛି ପାଇବାକୁ କି ନା କିଛି ନାହିଁ।
ଏବେ ତାର ଆଡଭାନ୍ସ ଆହୁରି ଅଛି ସାତ ହଜାର ସେି ନାଇଁ।
ସାତ ହଜାର ଆଡ଼ଭାନ୍ସ ତା ବାଦ କଛି ଚାଳିଶ ହଜାର ନେବି ଆଡ଼ଭାନ୍ସ ଏମିତି କେମିତି ହବ।
ରାକ୍ଷୀ ପୂଣ୍ଣ ମୁଁ କଛି ଚାଳିଶ ହଜାର ନଦକ ଯିବି ମାନେ ରାକ୍ଷୀ ପୂଣ୍ଣି ତାର ଅଠେଇଶ ହଜାର ଭଳିଆ ହବ ଏବେ କହୁଚି ଆର ବର୍ଷ ନବ
ଷ୍ଟୁଚ୍
ମ ଏକା ଦିନରେ ଚାଳିଶ ଦେଲେ। ଗାଡି ଟେ କିଣିବି କଣ କରିବ ଯେ ନଦୁର ପିଲାକୁ ମିଳୁଚନ୍ତି କିନ୍ତି ହେଲେ
ହୁଁ।
ହଉ ବଧେ ମାସେ ଉପାସ ରହିବା ପଛେ ପିଲାଙ୍କୁ ଆଗ ଚଳେଇବାକୁ ପଡିବ ପା
ହଁ ନହେଲେ ଏଠୁ କାମ ଆସନ କିଛିହିଁ ପଛେଠୁ କାମ ସି
କାମ ଆସୁଛି କାମ ସରିଲେ ପୁଣି ସିନା ଗୋଟେ ମାଲିକ ଦବାବ ଭାଇ ଜବାବ ରଖିଲି ସେ କାମ କିଏ ଦବ?
ହଁ
ଆଉ କାମ ଜୋରରେ ଆଡେ ପିଲା କଣ ବା ଏନା ପୁଣି ଘର କାମରେ ପ୍ରାୟ ସବୁ ଘର କାମ କୁ ବର୍ଷା ଦିନ ଭୁବେଶ୍ବରରେ ଆମର ଘର ଅଧିକ
ଓୋ
ଖ ଦିନ ଖରାକୁ କେହି କାମ କରୁିବନ କି କଣ ବର୍ଷାଦିନେ ସବୁଘର ଏଇନା ପ୍ରତିଷ୍ଠା ରଥଯାତ୍ରାକୁ ଘର ପ୍ରତିଷ୍ଠା ପ୍ରବଳ ଅଛି
ଏସା
ହ କାମରା ପ୍ରବଳ ଆଉ ପିଲା ଗୋଟେ ଦିଟା ଦେଖୁନାହାନ୍ତି ମିଛି ବିଛି ଗୋଟେ ହେଲେ ଗୋଟେ ଗୋ ସାଇଟ୍ କାମ ହେଇଛି କରନ୍ତେ
ମିସ୍ତ୍ରୀ ଖାଉନ ଭିଲ
ମିସ୍ତ୍ରୀ ଆଉ ପିଲା ଦିଟା ଖଣ୍ଡେ ହେଲେ ଭଲ। ଏହା ଦର୍କାରେ
ହଁ ହଁ ତାହେଲେ ଦେଖିଦବା ତାହଲେ ଆଉ ଷ୍ଟିଲ କାମ ନାଇକି
ବା ପ୍ରବଳ ଭିଡ ଯାମ୍ ହ ପ୍ରବଳ କାମ ଏନା।
ହଁ।
ଏ ଚାହୁଁ ଚାହୁଁ ଏନା ରାକ୍ଷି ପୂର୍ଣ୍ଣିମା ଆସିବହେରି ରଥଯାତ୍ରା ଆସିବ ହେରି। ଉ ଆଉ ମାସ ଟେ ଖଣ୍ଡେ ରହିଲା କାଇଁ କେତେ ଦିନ ମାସ ଟେ କାମ ଟିକେ ତଡ଼ି ତଡ଼ି ନକଲେ ହବନି।
ଓହୋ ତାହେଲେ ପିଲା ତାହେଲେ ଗୋଟେ ଦରକାର ହେଲେ କାମ ଆଉ ଟିକେ ଭଲ ଆଗକୁ ଆଗେଇ ଚାଲିବ ଆଉ।
ହଁ ନାଇଁମ ଏଇ ମାସ ଟା କାମ ତାପରେ କାମ ସ୍ଲୋ ହେଇଯିବ।
କାମ ସରିଲା ତାପରେ
ଆଉ କଣ ବର୍ଷା ଅଛି ଯେ ତ ସମସ୍ତଙ୍କ କାମ ସ୍ଲୋ ଆଉ ମୋ କାମ କଣ?
ଧିର ଟିକେ ନାଇଙ୍କି?
ହଁ ଡାଉନ୍ ଥିବ ସମସ୍ତିଙ୍କର ହଉ। ଏଇ ମାସ ଟା କାମ ଏଇ ମାସ ଟା ଟିକେ ବସିବା ପାଇଁ ଭିଡି ଦେଲେ ଟିକେ ଭଲ ଏଇ କାମରା ଆସୁଛି ଭିଡି ଦେଲେ
ହୁଁ ତହସିଲ୍ ତାହେଲେ ମ୍ୟାନେଜ ହେଇଯିବ।
ଡଲ ସେଟା ମ୍ୟାନେଜ ହେଇଯିବ ଆଉ ପୁଣି ପିଲାଙ୍କୁ ଖାଇ ପିଇକି ବସେଇକି ପୁଣି ପଇସା ଦିଆ ହବ ନା।
ହଁ ତାପରେ ଆହୁରି ପୁଣି ତାବା ପୁଣି ଗାଡି ଫାଡିକି ମୋବାଇଲ ଆଣିଥିବ ତାର ପୁଣି କିସ୍ତିଥବ ସାଙ୍ଗ ହେତୁ ପ୍ରାୟ ସମସ୍ତଙ୍କର ମୋବାଇଲ ନହଲେ ଗା ଗାଡି କିସ୍ତି ଗୋଟେ ଚାଲିଥବ ଯାହା ହେଲେ ଗୋଟେ ଆଉ।
ହଁ ହଁ ଆଉ ଆମ ଭଳିଆ ପିଲାଙ୍କର ଆଉ କଣ ଅଛି। ଗାଡି କିସ୍ଛି ତ ନହେଲେ ନଚଳେ
ଟୋକା ଟୋକାଳିଆ ବୟସ
ନା ବହୁତ ହଇରାଣ କରିଦଉଛି ପିଲାମାନଙ୍କର ଗ୍ରୁପ କିଷ୍ ସ୍ତି ମାସକୁ ଆଠଟା ନେଇ ଏକ ଦୁଇ ତିନି ଆଡୁ ପିଲାଙ୍କର ପ୍ରାୟ ବଢିଯାଉଛି ସେ ମୋର ବି ସେଇଟା ଦିଟା କିସ୍ତି ପଡ଼ି ଯାଉଛି।
ସେ ମାଲିକ ଯଦି ହେଇଟାଇମ୍ ପଇସା ଦେଇନଥିବ ବଲେ ନିଜ କଥା ସମ୍ଭାଳି ହୋଇନଥିବା ସେ ପିଲାଙ୍କ କଥା ବି ବୁଝି
ସେଇଭଳିଆ କାମ ପଡି ଯାଉଛି ଆଉ ଭାରି ହଇରାଣ ପା ହୋଉଛୁ। ପିଲା ପିଲା ଗୋଟେ ଦେଖ ଦେଖିକି ଗୋଟେ କହିବ।
ହଁ ପିଲା ଗୋଟେ ଦେଖିକି କହିବା ନା, ପିଲା ଗୋଟେ ବୁଝିଦେଲେ ଦେଖିବା ଆମ ଗାଁରେ ବି ପିଲା ଅଛନ୍ତି ଗୁଡ଼ାଏ ଯେ ଶଳା ପିଲାଗୁଡା ବର୍ଷ ସାରା ଗାଁରେ ବୁଲିୁଥିବେ କାମକୁ ଡାକିଲେ କେହି ଯିବେନି ଯଦି ଯିବେ ବଲେ କହିଲେ ଆମେ ସବୁଦିନ ଗାଁକୁ ଯିବୁ। ଆଜି ଯିବୁ ଗାଁକୁ ଆଉ ପାଞ୍ଚ ଦିନ ପରେ ଆଉ
ଆମ ଗାଁରେ ପିଲା ଟିକେ ହେଇଭଳିଆ ପିଲା ନୁହେଁ ମ କାମ କା ପିଲା ନୁହଁ ଖାଲି ଖାଇବା ପିଲା।
ଖାଲି ଖାଇବେ ଗାଁ ରେ ବୁଲିବେ କୋଉଠି ଖେଳିବେ କୋଉଠି କଣ ଆମ୍ବ ଆଣିବେ କୋଉଠି ଜାମୁ ଆଣିବେ ତାଙ୍କର ଖାଲି ବର୍ଷ ସାରା ଖାଲି ସେଇ କାମ।
ଆଉ ତାହେଲେ ଗାଁ ଭଳିଆ ଆମ ଭଳି ସେ ସିଯିନ ହେଲେ ଚାଲିଥିବ।
ଗାଁ ପଟେ? ଗାଁ ପଟେ କି କାମ ହେଇଛି ନହିବ ଦିନେ ଗଲେ ପାଞ୍ଚ ଦିନ ପଡିଆ ପକଉଛନ୍ତି ଗାଁରେ ବି କାମ କରନାହାନ୍ତି ଠିକରେ। କଣ?
ଜାମୁ କୋଳି ଗଛ?
ତ ହଁ ଆମ ଗାଁରେ ଜାମୁ କୋଳି ଗଛ ଆଗରୁ ଗୋଟେ ଥିଲା। ପୁରା ପୁରୁଣା ଗଛ। ସେଇଥିରେ ଗୋଟା ବହୁତ ବଡ ଗଛଟା କୋଳି ବି ହେଇଥିରେ ଭଲ ହୁଏ। ହେଇ ଗଛଟା କଣ କାଟ କୁଟି କରିଦେଲେ ନା କଣ ଆଉ ଗୋଟେ ଆମ ସାହିପଟେ ଗୋଟେ ଗୋଟେ ଗଛ ଅଛି ସମସ୍ତେ ଯାଇ ଖାଉଛନ୍ତି ଆଉ।
ପଠେଲନି ପାଉନି ଯଦି କି ଜାମୁ କୋଳି ହବା। ଆମ ପଟେ ଜାମୁ କୋଳି ଆମେ କିଣିକି ଆଣିଥିଲି ମୁଁ କାଲି ଯେ କିଲୋ ତିନିଶହ ଟଙ୍କା ଭୁବନେଶ୍ୱର ରେ।
ଏତେ ଟଙ୍କା
କଣ କହିବ ତମେ ମାଗେଣା ଖାଇବ ନା ଆମେ କିଣିକି ଖାଉଛୁ କିଲୋ ତିନିଶହ ଟଙ୍କା।
ଆଉ ତାହେଲେ ତାହେଲେ ପଠେଇଦଅ ତମେ ପାଇ ଖାଇବା ପାଇଁ କୋଳି ନା କଣ କହୁଛ?
ହଁ ପଠେଇଦେଲେ ଭଲ ହୁଅନ୍ତା ଟିକେ ଆଉ ଜାମୁ କୋଳି ଟିକେ ଖାଇବା କଥା ଶିଯିନ ରେ।
ହଁ ସବୁ ସିଜନ ତ ଯାହା ହଁ ଆମ୍ବ କି ନିଧୁମେଶ୍ଵର ତ ସବୁଆଡେ ଆମ୍ବ ଆଉ।
ଆଉ ତମେ ଯୋଉ କଣ ଆମ୍ବ ପାରିଥିଲ?
ହ ହଁ ଆମ୍ବ ପରା ହେଇଥିଲା ନା ମୁଁ ଯାଇନି ଆମ ଘର ଲୋକ ଯାହା ଯାଇଥିଲା ଆମ୍ବ ଫାମ୍ୱ ଟିକେ ଆଣିଥିଲେ ଖଟା ଫଟା କରିଛନ୍ତି ଡେଲି। ସଦାବେଳେ ତାହେଲେ ଖାଉଛନ୍ତି ମୁଁ ଏତେ ଆମ୍ବ ଫାମ୍ବ ଟିକେ ସେତେ ଭଲ ନୁହନ୍ତୁ ମୁଁ ଏତେ ଆମ୍ବ ଉପରେ ମୋର ଅଟେ ଇଣ୍ଟ୍ରେଷ୍ଟ ବି ନାହିଁ।
ବନି
ଖଟା ପଠେଇଆ କୋଉ ଖଟା ପଠେଇଆ ଆମ୍ବ ସରା ପଠେଇବା ନା ଆମ୍ବ ଖଟା ପଠେଇବା ନା ଆମ୍ବୁଲ ପଠେଇବା।
ଯାହା ପଠେଇବ ଆମ୍ବୁ ଲ ନାଇଁ ଆମ୍ବ ଖଟା ଟିକେ କି ଆମ୍ବ ସରା ଟିକେ ପଠେଇଲେ ଟିକେ ଖିଆ ହନ୍ତା। ଏ କଣ ସବୁ ଟିକେଟିଟେ ପଠେଇ କଣ କି ସକାଳୁ ଟିକେ ଖାଇକି ଗଲାବେଳେ ଟିକେ ଖାଇବା ଆମ ପଟେ କଣ ଆମ୍ବ ଆମେ କଣ ଆ କିଣିକି ଖାଇବା ତ ପାଚିଲା ହବ ନା ଆଉ।
ହଁ ଯାଆଡେ ନାହିଁ କି ଯାଡେ ଏବେ ନାହିଁ କି କାଁ ଘରେ ଯଦି ଆଣିବାକୁ ଯାଇପାରୁନଥିବ ବଲେ ଆଉ କିଣିକି ଖାଇବା ବାଧ୍ୟ ଆ ନହେଲେ ଗାଁକୁ ଯଦି ବିକ ଆଉଥିବ ବଲେ କିଣି ହେବ। ନହେଲେ ନାଇଁ ମାର୍କେଟ ରୁ କି ଆଣି ଖାଇବା ଆଉ କଣ କରିବା।
ସେଇଭଳିଆ ତମର ଚାଲିଛି ଆଉ ଆଉ କଣ କରିବା।
ହଁ।
ଆବ ସେ ଯାରେ ସବୁ ବଢିଆ ନା ବାର ମାସ ତେର ବାର ପରବ ତାପରେ ସିଜିିନ ବାଇ ସିଜିନି ଫଳ
ହଁ ସିଜିନ ସିଜିନ ଫଳ ସବୁ ସିଜିନ ତ ସବୁ ଫଳ ଆଉ ସବୁ ଫଳ ସବୁ ସିଯିନିରେ ସବୁ ଫଳ ଖାଇକି ଟିକେ ନୂଆ ହେଇଯିବା କଥା ଆଉ।
ବର୍ଷା ସିଜନ ରେ ତମର କଣ ଫଳ ଆସୁଛି?
ହ ବର୍ଷା ଦିନେ ଆମର ଏପଟେ ବର୍ଷା ଦିନେ ତ ଖଜୁରୀ କୋଳି ଜାମୁ କୋଳି ଆଉ ମେନ ର ବର୍ଷା ଦିନେ ଖଜୁରୀ କୋଳି ର ଯାଉ
ହଜୁର କଲେ ତବେ ସରିବା ସରିିବା ହବନି ନା ଅଛି ଆହୁରି
ଖଜୁରୀ କୋଳି ଏବେ ଅଛି ନାହା ଏବେ ଖଜୁରୀ କୋଳି ଟାଇମ କାହିଁଠ ଗଲାଣି ଏବୋର୍ଟି ଏହାହ
ଓ ହୋ ଆଲେ ସେ ଗାଁରେ ରହି ଗୋଟେ ବୁଲା ଚାଲିଛି ଆଉ ପଢା କମ ଗୋଟେ ବୁଲା ଅଧିକ ହଉଛି ଆଉ
ବୁଲା ଅଧିକ ହେଇଯାଉଛି ଆଉ ସାଙ୍ଗସାଥି ଖଣିସଥିୀ ହେଇକି। ଗାଁ ରେ ଗୋଟେ ଦି ଗୋଟେ ପ ଫସ ଗୋଟେ ଅ ଦି ପାଙ୍ଗ ହେଇଠେ
ଗୋଟେ ଯୋଉ ତମ ଗାଁ ହେପଡ ମୁଣ୍ଡ ପୋଖରୀରେ କି ଯୋଉଟା
ହଁ କଣ ଭାଉଛି ଗୋଟେ ଏଇଠି ଦିନ ହେଇ। ା ତାସ ରାତିରେ କୋଉ ଦିନ ମନେହଲ ଶୋଇ ପଡୁଛୁ ସକାଳୁ ତାସ ଦି ପରେ ଯ
ଆଉ ଖାଉଜ ପିଉଜ କୋଠି ନାଇଁସିବୁନି
ଘରକୁ ଯାଇକି ଯିବାର ଖାଇଦେଇକି ପୁଣି ଆସିକି ଖେଳ ଆଉ କଣ?
ଓ ତାହେଲେ ମୁଁ ତାହେଲେ ଯିବି ଗାଁ ତମ ଗାଁରେ ରାଖିବୁନି ଆଡକୁ
ହଁ ଆସୁନ ଆମ ଗାଁକୁ ଆସିବ ବୋରିଙ୍ଗ ନାହିଁ ତମର ଦାଇମ ପାସ୍ ହେଇଯ ତମେ କହ ଦିନ ଆମ ଗାଁ କହଲି ତମ କହ କେଡେ ବି କେଡେବ ଟାଇମ ରେ ପଳେଇିବ ବୋଲି
ରାକ୍ଷୀ ବିନା ଗଲେ ଗୋଟେ ଭ
ଟାଇମ ଟାଇମଙ୍ଗ ତମେ ତମରେ ପାଞ୍ଚ ଦିନ ରହିବ ବୋଲି ତମେ କହ ମୁଁ ଦି ଦିନରେ ରହିଲି ବୋଲି। ତମକୁ କେମିତି ଲାଗିବ?
ତମ ଗାଁ ପିଲା ସିନା କୁଆ ଯାଉନାହାନ୍ତି ବ ବୋଲି ତମ ଗାଁ ହଁ ଲାଗୁଛି ଆମ ଗାଁ ମାନର ପିଲା କଣ ସ ସକାଳୁ ଉଠିଦବ ନା କାମ ଯହା ସଧ୍ୟାବେଳ ଦେଖାଦେକି ନହେଲେ ନାହିଁ
ଆମ ଗାଁ ପିଲା ତ ଏଇଭଳିଆ ଆଉ ଖାଲି ଚାରିଟାରୁ ପାଞ୍ଚଟାାରୁ ଦି ଖଣ୍ଡ ଯହା କ୍ରିକେଟ ଖେଳ ହଉଛି ଦିନ ସାଙ୍ଗରେ ନହେଲେ ଆଉ ଦିନ ଯାକ ରାତି ସକାଳ ଆଠୁ ରାତି ଦଶ ପର୍ଯ୍ୟନ୍ତ ଖାଲି ତାସ।
ଚାଷ ଖେଳ ନା କଣ?
ବାର ଘଣ୍ଟାରୁ ଦିନ ବାର ଘଣ୍ଟାରୁ ଦଶ ଘଣ୍ଟା ତାସ ଦୁଇ ଘଣ୍ଟା କ୍ରିକେଟ ଏନ୍ତି ଆଉ।
ଭଲ ଗୋଟେ ଡଉଟି ପାଇଛ ଯାହା କଛ କୁହ।
ହଁ। ଆଉ କଣ ଚାଲିଛି ଖିଆପିଆ ସରିଲାଣି?
ପିଏାବେ ସରିଲାଣି କଣ ଆସି ଯାଉ ଯିବି ବାହାରିବି କାଲି ସକାଳୁ ଯିବିି ଭୁବନେଶ୍ଵର ଆସିବାର ପଣି ହବ ଟିକେ ଅ ହେଇଏ ହେଇଛିିବ ଆଉ।
ହଁ ମୋର ହେଲେ କାଧୁଆ ପାାଧୁଆ ଆଖିଆ ପି ସବୁ ସରିଲାଣି ଯେ ଯିବି ଟିକେ ବ୍ୟାଙ୍କକୁୁ ତ ହେଲାଣି ବାରଟା ବେଳକୁ ଯିବି ବୋଲି କହିଲି ହେଲାଣି ବାରଟା ବ ବାହାରିକି ଯିବି ଆଉ।
ବ୍ୟାଙ୍କରେ କଣ କାମ ଅଛି ନା କଣ?
ହଁ ଟିକେ କାମ ଗେ ଥିଲା ଗୋଟେ କାମ ଗୋଟ ଛୋଟ କାମଟା ହ ଯାଇ ଖାଲି କରିଦେଇକି ଆସିବି ତାଙ୍କୁ ଦେଇେଇକି ଆସିବେ ସେଏ କରିବେ ନହେଲେ ନାଇଁ କରିିକି ଆସିବାକୁ ପଡିବ ଆଉ ଗଳିଥିବେ କଣଥିବେ ଦେଖିକି ଆଉ।
ପଇସା ପତ୍ର ପ୍ରବଳ ଅଛି ଯ ଯାଉଠା ଉଠି କରିବା ପଇସା ପତ୍ର ଟିକେ ଆଉ।
ନା ଆମ ପଇସା ପତ୍ର କୁଆଳକୁ ହେଇି ଗୋଟେ କିଏସ ପଇ ଗୋଟେ କାମଟେ ଆଉ।
ହ ହଉ ଯ ତମେ ବ୍ୟାଙ୍କ ଫଙ୍କ ମୁଁ ରଖିଦଉଛି। ହଁ ହଁ।